ହ ଭାଇ ନମସ୍କାର। ସ୍କାର ଜୟ ଶ୍ରୀରାମ।
ନମସ୍କାର ଭାଇ ଜୟ ଜଗନ୍ନାଥ।
କଣ କରୁଛନ୍ତି?
ନାଇଁ ଏ ବସୁ ଆଉ କଣ କରିବା ମେଘ ଆସିଲାଣି ପ୍ରବଳ ଜୋର ବିଜୁଳି ଘଡ଼ଘଡି ମାରୁଛି।
ଓହ ଆପଣଙ୍କ ଆଡେ ବର୍ଷା ନାଇଁ ଆମ ଆଡ଼େ ବର୍ଷା ଫର୍ଷା ନାହିଁ ଟିକେ ଅନ୍ଧାରଆ ପାଗ କରିଛି।
ହଁ ନାଇଁ ସନ୍ଧ୍ୟା ବି ହେଲାଣି। ସନ୍ଧ୍ୟାର ନା ମ ସେ କଣ କହିଲି ମୁଁ କହିଲି କହିଲ ସେ ଆମ ଗାଁରେ ଗୋଟେ ଗୋଟା ଭୋଜି ଅଛି ଆଜି।
ଓହୋ-ହୋ-ହୋ।
ମତେ ଯାହା ଲାଗୁଛି ଆଜି ମତେ ଯାହା ଲାଗୁଛି ଫାଇନାଲ ଆଜି ତା ଭୋଜିରେ ପାଣି ପଶିଯିବ ଯା ହଉ ଭଲ ହଉ ମନ୍ଦ ହଉ ପନ୍ଦରଶହ ଲୋକ ପାଇଁ ଭୋଜି କରିଛି ସିଏ। ଆଉ ଗଡା ପାଣି ମେଘ ହେଲେ ତା ମନ୍ ଦୁଃଖ ହବ ନା ନାଇଁ।
ହୁଁ। ହୁଁ ହଁ ଯାବି ହେଲେଟା ଭୋଜି ଟା ଏତେ ପଇସା ଖର୍ଚ୍ଚ କରିଥିବ ନା ନଷ୍ଟ ହେଇଯିବ ନଷ୍ଟ ହେଇଗଲେ କପଡା ଖ ନ ଖାଇଲେ ଯଦି ନ ଖାଇବେ ଗୋଟେ ଜିନିଷଟା କରିକି ଯଦି ନ
ଆଉ ହଁ ସେଗୁଡା ଏତେ ଆଶାରେ ଗୁଡା କରିଛି ଭଲ ମନ୍ଦ ଗୁଡା ଏତେ ସ୍ନେହ ଶ୍ରଦ୍ଧା ଲୋକମାନଙ୍କୁ ଡାକିଛି ଏତେ ପଇସା ଖର୍ଚ୍ଚ କରୁଛି ଆଉ ମନ୍ ଦୁଃଖ ହବନି ମିନିମମ୍ ଟା ଭୋଜିରେ ଭଲ ହଉ ମନ୍ଦ ହଉ
ନିହାତି-ନିହାତି-ନିହାତି ଭାବରେ ପଇସା ଖର୍ଚ୍ଚ ନହେଲେ ଭାଇ କିଛି ହେଇପାରିବନି ଏ ଯୁଗରେ।
ଟେଣ୍ଟ ଭଲ ଡକୋରେସନ ଫେକୋରେସନ କରିଥିବ ଯାହା ହଉ।
ଆଜ୍ଞା ଯଦି-ଯଦି ବର୍ଷା ବି ହେଇଯିବ ବହୁତ କ୍ଷତି ହେବାକୁ ପଡ଼ିବ। ଜିନିଷ ବି ବହୁତ ନଷ୍ଟ ହେଇଯିବ ଲୋକ ବି କିଛି ଆସିପାରିବେନି।
ହଁ ଲୋକମାନେ ଆଉ ଲୋକମାନେ ତ ଆଜିକାଲି ସେମତିରେ ବି ଆଉ ପସନ୍ଦ କରୁନାହାନ୍ତି ଭୋଜି ଭୋଜି ତେଲ ମସଲା ଭଲମନ୍ଦ ଆଉ ଇଏ ତ ମେଘ ହେଲେ ଲୋକମାନେ ତ ଘରୁ ବାହାରିବେନି ଆଉ। ଭୋଜି ଖାଇବାକୁ ଆସିବା ଦୂରର କଥା।
ତାହେଲେ ଗୋଟେ ସମ୍ପର୍କ ଦୃଷ୍ଟିରୁ ଲୋକ ଆସିବେ ନା ଧର ଆପଣଙ୍କର ମୋର ସମ୍ପର୍କ ଅଛି ଆପଣଙ୍କ ଧର କଣ ହେଲା ମୁଁ ଯିବି ମୋର କଣ ହେଲା ଆପଣ ଆସିବେ। ଆଉ ଯଦି ବର୍ଷା ପବନ ହବ ତାହେଲେ ଆଉ ତ ଯାଇ ହେବନି ନା।
ହଁ।
ନା ସେଥିପାଇଁ ବି ଗୋଟେ ବହୁତ ଦୁଃଖର କଥା ଆପଣ ଯୋଉ କହୁଛନ୍ତି। ତା ପ୍ରତି ମୁଁ ବହୁତ ମର୍ମାହତ ହୋଇଛି।
ହଁ ନାଇଁ ମୁଁ ସେଇ କଥା ମୁଁ ଭାବିଲି ଭାଇକି ଜଣଏ ଫୋନ କରିକି ଆଉ ଆଜି ଗାଁରେ ଏ ଅବସ୍ଥା ଆଉ ଆଉ ତମ ସଢ଼େ ଆଜି ଭୋଜି ଫୋଜି ଅଛି କି?
ନାଇଁ ଆମର ତ ଭୋଜି ଫୋଜି ନାହିଁ। ତଥାପି ଆପଣ କୁହନ୍ତୁ ଯଦି ବର୍ଷା ଟା ନ ହଅନ୍ତା ଯଦି ନଁ ଆପଣଙ୍କ ଟିକେ ଭଲ ବୁଝି ପାରିଲେ ନା ନାଇଁ
ହଁ ମେଘ ଟା ତ ମତେ ଲାଗୁଚ ପ୍ରାୟତଃ ମେଘ ଭାଙ୍ଗିଯାଆନ୍ତା କି ହେଲା ଭଳିଆ ମତେ ମତେ ଲାଗୁଚି କାହିଁକିନା ବିଜୁଳି ମାରୁଚି ନା ଏତେ ଜୋରେ ବି ଜୁଳି ମାରୁଚି ଏବଂ ପବନ ହାଲକା ପବନ ବୋହୁଚି ମେଘଟା ଭା ଭାଙ୍ଗିଯିବ ଅବଶ୍ୟ ଜଣାପଡ଼ୁଛି ଦେଖିବା କଣ ହେଉଛି ଭଗବାନ ଇନ୍ଦ୍ର ଉପରେ
ବିଜୁଲି ମାଇଲ ବର୍ଷା ହୁଏନି କି ବିଜୁଳି ଫିଜୁଳି ମାରେ ଆପଣ ଜାଣିଥିବେ ଖରା ଦିନ କଥା।
ହଁ।
ହଁ।
ଦେଖନ୍ତୁ ଆପଣ ଟିକେ ଡାକନ୍ତୁ ଠାକୁରଙ୍କୁ ଡାକନ୍ତୁ ଟିକେ ବର୍ଷା ପବନ ନହଲେ ଭୋଜିଟା ଶୁଣନ୍ତୁ ତି ଯେ ବର୍ଷାରେ ଅଛି ତାର ନିହାତି ଏଗାରଟା ବାରଟା ପରେ ଯଦି ଯାଏ ବର୍ଷା ପବନ ହୁଏ।